ହ୍ୟାଲୋ ହଁ କହ ହ୍ୟାଲୋ। ଶୁଭୁଛିି ମୋ କଥା?
ହଁ ସୁବୁଚି।
କଣ କରୁଥିଲ?
ବସିଚି। ତମେ କଣ କରୁଚ?
ମୁଁ ବି ବସିଛି। ଆଉ ଖାଇସାରିଲଣି?
ନା ଖାଇନି। ତମେ ଖାଇସାରିଲଣି?
ନା ଖାଇନି ଖାଇବି ଆଉ।
କଣ ରୋଷେଇ ହେଇଛି?
ଭାତ ମଟର ତର କାରୀ।
ମଟର ତରକାରୀ। ଖାଇବ କେତେବେଳେ?
ଖାଇବି ମୁଁ ଆଉ ଟିକେ ଯାଉ ସାଢେ ନଅଟା ହେଇଯାଉ ଖାଇବି ଆଉ।
ଏତେ ଏତେ ରାତିରେ ଖାଉଛ ଘରେ କିଛି କହୁନାହାନ୍ତି।
ନା ମୁଁ ଟିକେ ବାହାରେ ରହୁଛି ତ ଘରେ ଛି ମନ ଇଚ୍ଛା କାମ କରେ ଆଉ ଯେତେବେଳେ ଭୋକ ଲାଗିଲା ହେତେଳେ ଖାଏ।
ଆଚ୍ଛା।
ଘରେ ଜଲ୍ଦି ଖାଇଦିଏ ବାହାରେ ଥିଲାବେଳେ ଟିକେ ଲେଟରେ ଖାଏ।
ତ ବାହାରେ ରହୁଛ ତାହେଲେ।
ହଁ।
ଆଚ୍ଛା ଆଚ୍ଛା। ଆଉ ସବୁ ଭଲ ତମର?
ହଁ ଭଲ। ତମର?
ହଁ ଭଲ ସେମିତି ଆଉ।
ଆଉ ଘରେ ସମସ୍ତେ କେମତି ଅଛନ୍ତି? ଆଚ୍ଛା ଆଉ ଘରେ ସମସ୍ତେ କେମିତି ଅଛ।
ହଁ ଘରେ ବି ସମସ୍ତେ ଠିକ ଠାକ୍ ଅଛନ୍ତି। ତମ ଘରେ କେମିତି ଅଛନ୍ତି ସବୁ?
ହଁ ଆମ ଘରେ ସବୁ ଠିକ ଅଛନ୍ତି।
ଘରକୁ ଘରକୁ ଯାଉ ଯାଇନ କି ବୁଲି।
ହଁ ଯାଇଥିଲରି ଆମର ଟିକେ ଏକ୍ଜାମ ଅଛି ତ ରଜ ପରଦିନ ସେଇଥି ଯୋଗୁ ମୁଁ ଆସଛି ଆ
ଆଉ ଆଉ ତମର ଗଟେ ଯୋଉ କଣ କୁହନ୍ତି କାଳୀ ପୂଜାରେ କଣ କରନ୍ତି।
କାଳୀ ପୂଜା ଆଉ ଆମ ଆଡେ ହୁଏନି ଅଜା ଘର ଗାଁ ରେ ଭଲ ହୁଏ। ମାନେ ଯାତ୍ରା ଫାତ୍ରା ପଡେ ଆଉ ଏମିତି ସବୁ ଉ ମା ବଜାରରେ ମାନେ ଜିନିଷ ଦୋକାନ ବି ପଡେ ଏମିତି ଆଉ।
ତମ ଗାଁ ରେ ଏତେ ପଡେନି କି?
ଆମ ଗାଁରେ କାଳୀ ପୂଜା ହିଁ ହୁଏ ଆମ ହୁଏନି।
ତମେ ତମେ ଏସିରେ ରହୁଥିବ ବୋଧେ।
ହଁ।
ମେଷରେ ବୋଧେ ତମେ ଦୀପ ଜଳେଇ ଦଉଥିବ ଆଉ।
ଆଉ ସେଇଭଳିଆ।
ମନ୍ଦିର ଫନ୍ଦିର ଯାଉନା କି?
ହଁଁ ମନ୍ଦିର ଯାଏ।
ମନ୍ଦିରରେ ପୂଜା କରିବ ନା କାଳୀ ପୂଜାରେ ଆଉ।
ତମେ ମନ୍ଦିର ଯାଅ କାଳୀ ପୂଜାରେ।
ହୁଁ ଆମେ ଦୀପ ଜଳ ଯାଳୁ ସାଙ୍ଗମାନାନଙ୍କ ସହ।
ଓ ହଁ ଦୀପ ଜାଳିଆକୁ। ଓ ଆଉ ତମେ କଣ ଖାଇବ ଯେ?
ଆମର କଣ ହେଇଛି ତରକାର ମୁଁ ଜାଣିନି।
ଆଉ ପାଠ ପଢା ତମର କେମିତି ଚାଲିଛି।
ପାଠ ପଢ଼ା ଏବେ ସେମିଷ୍ଟର ସରିଛି ଆଉ। ତ ଏବେ ଘରେ ଅଛି। ତମର ଟମାଟ
ହଁ ମୋ ପାଠପଢା ସେମିତି ଚାଲିଛି। ରଜ ପରଦିନ ହିଁ ଏକ୍ଜାମ୍ ଅଛି। ଛି ଯେ କିଛି ପାଳନ କରିହବନି ଦୁଃଖ ଲାଗୁଛି
ରାଜ୍ୟ ରଜ ପରେ ତମର ଏକ୍ଜାମ୍ପଲ ଖରା
ହଁ ସେଇଠ ଯୋଉ ମାନେ ଘରକୁ ବି ଯାଇ ହବନି ତ ଟିକେ ଦୁଃଖ ଲାଗୁଛି ଆଉ ପାଳନ କରିହବନି ଏଠ
ତମର ଏଜାମ ରଜ ପୂର୍ବରୁ କୁଆଡେ ଟିକେ ରଜ ର କୁଆଡେ ବୁଲିବା ଲହେଲେ ତ ଟିକେ ପ୍ଲାନ ଥିବ କିଛି
କଣ କହିଲ ଶୁଭୁନି
କହିଲି ରଜ ପୁର ପରେ ତମର ଯ ତ ରଜ ପୂର୍ବରୁ ତମେ ଯଦି କୁଆଡେ ବୁଲିବାକୁ ଯ କୁଆଡେ
ନାଇଁ ପାଠ ପାଠ ପଢିବାକୁ ପଡୁଛି ବା
ପାଠ ପଢୁଛ
ହଁ ତିନି ମାସ ନ ପଢିଲେ କି ଚାରି ମାସ ଖ ପଢିନି ସେଥି ଯୋଗୁ ଏବେ ଏ ଲାଷ୍ଟ ଟାଇମରେ ଏମିତି ହଉଛି ଆଉ
ଆଉ ଯେଉଁ ରଜ ପାଇଁ ଡ୍ରେସ୍ ଫ୍ରେସ୍ କିଣିଛ ନା ନି
ହଁ ଯାଇ ତ ହବନି ଏଇଠି ରୁମରେ ରହିକି ପିନ୍ଧିଦେବା ଆଉ ଅନଲାଇନୁ ଅର୍ଡର କରିଦେଇଛି
ଆଚଛା
ତମେ
ଆମର କଣ ରଜ ରଜରେ ଡ୍ରେସ କୋଉ ବର୍ଷ ଆମେ କିଣିବାକୁ ଯାଉ କୋଉ ବର୍ଷ କିଣିବାକୁ ନୁହ
ଓ ହୋ
ପୁଅ ପିଲାଙ୍କ ପୁଅ ପିଲାଙ୍କର କିଏ ଦେଖୁଛି ଡ୍ରେସ ପୁଅ ପିଲାଙ୍କର ତ ଡ୍ରେସ କେହି ଦେଖନ୍ତି ାଇ ହଉ ଝିଅ ପିଲାଙ୍କର ଦେଖନ୍ତି ଝିଅ ଛୁଆରେ ନୂଆ ଡ୍ରେସ
ଅହ ତମେ ଦେଖ ଝିଅ ପିଲାଙ୍କୁ ମାନେ କେମିତି ଆଡ୍ରେସ ପିନ୍ଧନ୍ତି
କଣ କହିଲ?
ମୁଁ କହିଲି ତମ ଗାଁ ରେ ଝିଅ ମାନେ ସବୁ ଡ୍ରେସ୍ ପିନ୍ଧନ୍ତି ନା ଶାଢୀ ପିନ୍ଧନ୍ତି ରଜରେ
ରଜରେ ସ୍ତ୍ରୀ ମାନେ ସ୍ତ୍ରୀ ମାନେ ଯୋଉଆ ନୂଆ ନୂଆ ଗା ହେଇଥାନ୍ତି ସେମାନେ ସବୁ ଶାଢୀ ତ ପିନ୍ଧନ୍ତି ଆଉ ଝିଅ ସବୁ ଆମ ଡ୍ରେସ୍ ପିନ୍ଧନ୍ତି
ଓହୋ ଆଉ କେମିତି ରଜ ପାଳନ ହୁଏ ତମ ଗାଁ ରେ
ଆମ ଗାଁରେ ଏତେ ଖାସ ହୁଏନି ରଜ ଆମର ଏପଟେ ସବୁ ବାହାରେ ହୁଏ ଆଉ ଦୋଳି ହୁଏ କିନ୍ତୁ ମାନେ ରଜ ଯେମିତି ବେଶୀ ଦୋଳି ହୁଏ ସବୁ ଆସିବ କୁଡ଼ ୁଳୁ ଆସି ଖେଳନ୍ତି ସେମିତି ଆମ ଗାଁରେ ହୁଏନି ଏମତି ଗୋଟେ ଦିଟା ଗାଁ ରେ ହୁଏ ଦୂଳି ସେଇଥିରେ ଖେଳିବାକୁ ଯାଆନ୍ତି ସବୁ ଆଉ ଟମାଟୋ। ତମେ ତ ବୋଧ ବାହାରେନି ତମର ଦୋଳି ଖେଳିବ
ହଁ ଏଇ ବର୍ଷ ଖେଳିବାକୁ ପଡିବ ଗାଁକୁ ଯାଇହବନି ନା
ଓ ହୋ
ହୁଁ
ହଁ
ଆଉ କଣ କେମିତି ମାନେ ତମ କଲେଜରେ ସବୁ ପାଠ ପଢା ହୁଏ
ହୁଁ ସାର୍ ସବୁ ଠିକ ଅଛନ୍ତି ଆମ କଲେଜରେ ସେମିତି ପଢାପଢି ଚାଲିଛି ଏବେ ଆଉ
ହୁଁ ହଁ ଆଉ ୟା ପରେରେ କଣ କରିବ ଭଲଛ
ୟା ପରେ ଆଉ କଣ କରିବି ବିଟେକ୍ କରିବି।
ହୁଁ ହୁଁ କଣ କରିବାର ଇଛା ଅଛି ବଡ ହେଇକି। ହଁ ବଡ ତ ହେଲଣି। ସଫ୍ଟୱାରେ ଇଞ୍ଜିନିୟର।
ଏଁ ଯୋଉ ଏଟା ସଇଲା ପରେ ଭାବୁଛି। ଏଥିରେ ପରମାନେଟ୍ ଜବ୍
ଆଛା।
ଆ ଏଥର ତ ସବୁଆଡେ ଟାଟା ଷ୍ଟିଲ୍ ଖୋଲି ଦେଇଛି।
ହଁ ହଁ।
ହଁ ହଁ ଶୁବୁଛି।
ଏଇଥର ତ ସବୁଆଡେ ଟାଟା ଷ୍ଟିଲ୍ ଖୋଲି ଦେଇଛି ଭାବୁଛି ଡିପ୍ଲୋମାଟା ସରିଲେ ପରମାନେଣ୍ଟ କୋଉଠି ଗୋଟେ ପ୍ଲାଣ୍ଟରେ ପସିଯିବି ଆଉ ପରମାନେଣ୍ଟ ଜବ ଆଉ।
ଭଲ ଆଉ ପୁଅପିଲା ତ ସବୁ କିଛି କରିପାରିବେ
ପୁଅ ପିଲାଙ୍କ ଜୀବନ ଭାରି କଷ୍ଟ
ସେଇଟା ଜାଣିଛି ଯେ କଣ ହୋଉଛି।
ପୁଅ ପିଲା ହେବା ଟା ଭଲ ଏତେ ବି ଭଲ ନୁହଁ
ହ ହ ହଉ ଆଉ କଣ କେମିତି ହେଇ ତମ ସାଙ୍ଗ ମାନେ ସବୁ ଭଲ
ସାଙ୍ଗ ମାନେ ତ ସବୁ ଏବେ ଯାଉଛନ୍ତି ଡ୍ୟୁଟି ମାନେ ପ୍ଲାଣ୍ଟ ଯାଉଛନ୍ତି ପ୍ଲାଣ୍ଟ ରୁ ଆସୁଛନ୍ତି ଖାଉଛନ୍ତି ପିଉଛନ୍ତି ଶଉଛନ୍ତି ପୁଣି ସକାଳୁ ଉଠି ପ୍ଲାଣ୍ଟ ପଳଉଛନ୍ତି ଦେଖା ଦର୍ଶନ ଆଉ କିଛି ମାନେ ଦେଖିବାକୁ ବି ପାଇକ ନାହିଁ ଆଉ
ଟିକେ ମୁଁ ରଖୁଛି ଅନି